ହାଲୋ ଆଉ ତମର କଣ କରୁ ଚ।
ଆମର ଏବେ ରୋଷ ରୋଷେଇ କରିବୁ ଆଉ।
ହଁ। । ରୋଷେଇ କରିଲେ ଝିଅ ଆଉ। ଆଉ। ଏ ଲାଗେ କଣ। ସନ୍ଧ୍ୟା ବେଳେ ଜଳଖିଆ ସବୁ କଣ ଖାଇବେ ଛୁଆ ଆଉ। କରୁଚୁ ଆଉ। ଖାଉଛନ୍ତି। ଆଉ ଭାତ ବସି ସେଇନି ଯେ ଭାତ। ଚୁଲି ଜାଳିକି ଭାତ ବସେଇନି। କରିନି ତ ଆଉ। ତମର ରୋଷେଇ କଲୁଣି।
ନା ଆମର କରିନି ସମସ୍ତେ ତ ପଳେଇଚନ୍ତି ପୁରୀ। ଆମେ। ହଁ। ହଁ ବଡ଼ ଘର। ତାଙ୍କର ସବୁ ପଳେଇଛନ୍ତି ଛୁଆ ପିଲା ସବୁ। ଓ। ଆଉ ଯୋଉ ଝିଅ ଟା ବି ଯାଇଚି।
ଆଉ ପୁଅ ଟା ଯାଇଚି କି?
ପୁଅ ଯାଇନି। ଝିଅ ଟା ଯାଇଚି ।
ଓହୋ ଆଉ ଆ ତମର ଆଉ କେତେ ଦି ଜଣ ଘରେ ଅଛ।
ଆମ ଘରେ ତମ ପୁଅ ମୁଁ
ହଁ।
ଆଉ ପୁଅଟା ଅଛି, ହଁ ଆଉ ବୋଉ ଅ ଅଛନ୍ତି।
ହଉ
ହୁଁ, ଆଉ ଆଜି କଣ ରୋଷେଇ କରିଥିଲ?
ଆଜି ନା ଗାଧୁଆ ବେଳେ ତ ଡାଲମା କରିଥିନି ଝିଅ ଆଉ କଦଳୀ, ଆଳୁ, ମସୁର, ଆଉ ଡାଲମା କରିଥିନି ଶାଗ ଭାଜିିଥିନି ଆଉ ବିଲାତି ବଡି ଭାଜିିଥିନି ଆଉ ଆଉ ଯିବେ ବୋଲିକି ବା ମୁଁ ଏତିକି କରିଥିନି ଆଉ ତ ବେଶୀ କରିପାରିନିଁ, ଆଉ ସେତିକି ଖାଇଦେଇକି ତ ପଳେଇଲେ, ଆଉ ବାରଟା ଭିତରେ ଖାଇକି ଗଲେ ତ
ହଁ ହଁ।
ସେତିକି କରିନି ହାଲକା ହଲକା ରୋଷେଇ କରନି ହୁଁହୁଁ
ହୁଁ ଆଉ ଘରଟା ଭଲ ଲାଗୁନଥିବ।
ନା ପା ମୁଁ ଆଜି ଦିନ ଯାକ ଶୋଇଥିଲିଲୋ ଝିଅ। ଆଉ ଭଲ ଲାଗିଲାନି ମନଟା ଯେ ତାପରେ ମେଘଟା ଉଠ ଉଠେଇଲା ତାପରେ ଘରଟା ଖାଲି ଖାଲି ଏକୁଟିଆ ଲାଗୁଚି ଭଲ ଲାଗୁନି। ଝିଅଟା ତାର ଏକା ତାର ଘରେ ଶୋଇଛି, ମୁଁ ଏ ଘରେ ଶୋଇଛି ।
ହଉ।
ଆଉ ଆଉ ତମର ବର୍ଷ ର୍ଷା ହେଇଛିି ତମ ଗାଁରେ ?
ନା ଆମ ଗାଁରେ ବର୍ଷା ହେଇନି।
ହଁ ଆମର ତ ଏଠି ବର୍ଷା ହେଇନି ଆଉ ଜୋରରେ ମେଘଟା ଉଠେଇଥିଲା, ଆଉ କାହିଁ ବର୍ଷା ହେଇନି।
ହଁ
ଆଉ
ହଁ ହଁ ନା ଆମ ଆଡେ ଝିପି ଝିପି ବର୍ଷା ହେଇଥିଲା।
ହଁ।
ହଁ ଆଉ ବର୍ଷା ଏବେ ହେଇନି ଏବେ ହଁ ଏବେ ଥଣ୍ଡା ଥଣ୍ଡା ଟିକେ ଲାଗୁଚି ।
ହଁ ଟିକେ ଥଣ୍ଡା ଆଜି ଟିକେ ପାଗ ଥଣ୍ଡା ଲାଗୁଚି।
ହ ଆଉ କାଲି କି ପିଠା ଥିଲ।
କାଲି ଆରିସା ପିଠା କରିିଥିଲିଲୋ ଝିଅ। ଆଉ ଏଇ ଝିଅ କହିଲା ବୋଉ ବୋଉ ଦିଟା ଘି ପିଠା କରିଦବୁ ଆଉ ଆଁଉ ଆଁଉ ମୁଁ ନେଇକି ଯିବି, ମୁଁ କହିଲି ହଁ କରିଦେବି ଆଉ ଭାରି ବ୍ୟସ୍ତରେ କଲିଲୋ ଝିଅ।
ହଁ ହଁ
କଣ କରିମି ରେ ବର୍ଷା ଟା ହେଇଗଲା। ଚୁଲି ଲଗେଇ ଥିନି। ପୁଣି ତାକୁ ଟେକି ନେଇଗନି ଗ୍ୟାସ ରେ ଘର ଭିତରେ ଫେରେ ବା ଛାଣିନି। ଆଉ କଣ କରିବି ବର୍ଷା ଟା ପ କେଇଲା ସେତିକିବେଳେ କାଲି
ହଁ ହଁ
ଭାରି ହଇରାଣ ରେ କଲିନ ଝ ଝିଅ
ହୁଁ ହଉ ଭଲ ହେଇଚି ଆଉ ପିଠା ଯାହା ହଉ କଲ ଆଉ ରଜକୁ କି ପିଠା କରିବ?
ରଜକୁ କଣ କରିମି ଏରା ପିଠା ତ ଆମ ଦେଇ ହରକୁ ଦବାକୁ ଏରା ବହେ ପିଠା ନକଲେ ହବନି ଏତେ ହଇରାଣ ହେଇକି ଏକୁଟିଆ କରିବାକୁ ମତେ ଟିକେ ସାହସ ପାଉନି ତ ଦେଖିବା ମିଠା ନହଲେ କିଣି କି ନେଇଯିବେ ଆମ୍ ବ କଦାଳୀ ମି ପିଠା ଆଉ ନେଇକି ପଳେଇବେ ଆଉ ଦେଇଙ୍କର ଶାଢ଼ୀ ଆଉ ରଜ ଖର୍ଚ୍ଚ ପଇସା ଝିଅ ଦେଇକି ଯାଇଚି ତା ଅପା ପାଇଁ ଆଉ ଏମିତି ନେଇଯିବେ ଆଉ ଆଉ ତୋ ଦାଦା ତ ପଳେଇଲେ
ହୁଁ
ପୁଅ ଯିବ ଆଉ ତା ବଡବାପାଙ୍କ ସାଙ୍ଗରେ ଯିବୁ। ସାଙ୍ଗ ହେଇକି ଯିବେ । ସିଏ ବି ଦେଖିନି ତା ଅପାହରକୁ ଯାଇନି କେବେ ଆଉ ତା ବଡବାପାଙ୍କ ସାଙ୍ଗରେ ଯିବ ଆଉ ପୁଅ ଆଉ ଘରେ ତ ଥିବ ସିଏ ରଜକୁ ଆଉ ସେ ତ ତାର ଉଁ ଏଇ ଆପେଣ୍ଡିସି କରିବା ପାଇଁ ଭୁବନେଶ୍ଵରରେ ଆଡମିସନ କରିଦେଇଚି। ର ଜ ପୂର୍ବରୁ ବାହାରି ଯିବ ବୋଧେ ଆଉ
କୁହ
ହଁ କଣ କରିବ କି ଏଣି ମୁଁ ତ ଜାଣିନାଇଁ ଭଲକି? କହୁଥିଲା ବୋଉ ଏଇ ଭିତରେ ମୁଁ ପଳେଇମି ଲୋ। ଭୁବନେଶ୍
ହଁ।
ଆଉ
ସମସ୍ତେ ପଳେଇଲେ ତମେ ଏ ଏକା ହେଇଯିବ ଆଉ।
ହଁ ସେ ଏମିତିରେ ତ ସିଏ ତାର କେଉଁଝରେ ରହୁଛି ସବୁବେଳେ। ଆଉ ଝିଅର ଯଦି ହେଇଯାଏ ତାର ବିଏଡ ହେଇଯାଏ ଯଦି ଝିଅ ବାହାରେ ରହିକି ପଢିବ ଯଦି ମତେ ବି ମୁଁ ଏକୁଟିଆ ହେଇଯିବି। ଏଇଟା ନହେଲେ ଆଉ ଆମେ ମା ଝିଅ ତ ଅଛୁ ସବୁଦିନେ ଆଉ। ପୁଅ ତ ତାର ଏମିତିରେ କେଉଁଝର ରେ ରହୁଥିଲା। ଆଉ ଆଉ ତାର ଗୋଟେ ମାସ ପାଇଁ ଯିବ।
ଓ ହୋ।
ହଁ ଗୋଟେ ମାସ ଯିବ ସେଠିକି ପଢିକି ଆସିବ। ଆପେଣ୍ଟିସ କରିିବ ପା ଯାଇକି।
ହଁ ଆଉ ଆଜି କଣ ରୋଷେଇ ରାତି କରିବ?
ଭାତ ବସେଇମି। ଆଉ ଦେଖି ଖିଆ ଡାଲି ଗୋଟେ କରିଦେମି ଆଉ ଆଳୁ ଟିକେ ଭର୍ତ୍ତା କରିଦେମି ଆଉ ଛୁଆ ଦିହାଁକେତ ଖାଇବେ ତ ଦାଦା ତ ପଳେଇଲେ ଆଉ କଣ କଦଳୀ ଅଛି ବିଲାତି କଦଳୀ ଆଉ କୁନ୍ଦୁରି ଅଛି ଦେଖିବା ଡାଲି ଆଳୁ ଭର୍ତା କରିଦେମି ସିଧା ସାଧା ସିଧା। ତରକାରି। ଆଉ କଣ କରିବା? ଛୋଟ ଛୁଆ ଗୁଡା ଖାଇବେ ତ। ଆଉ ଏତେ ମସଲା ଦେଇକି କଣ ଆମ ପୁଅ ତ ଭାରି ମସଲା ଖାଉଚି ଲୋ ଝିଅ। ତେଲରେ ଛାଣିକି ଖାଉଛି ତେଲରେ ଖାଲି ଛାଣିକି କରୁଛି ଯେ
ହଁ। ବାହାରେ ଛୁଆ ଗୁଡା ରହିଲେ ବାହାରେ ଛୁଆ ଗୁଡା ରହିଲେ ବା ସେଇଭଳିଆ ହବ।
ହୁଁ।
ବାହାରେ ରହିକି ପାଠ ସାଠ ପଢିଲେ ସେମାନେ ଦୁନିଆ ବାହାର ଖାଦ୍ୟ ଖାଇବେ ଆଉ ଘରୋଇ
ସିଏ ସିଏ କଣ ସିଏ ପା ହୋଟେଲରେ ଖାଉଛି ଏ ବର୍ଷ ସେ ହୋଟେଲ ରେ ଖାଉଥିଲ ଝିଅ। ମଗେଇକି।
ହଁ ହଁ।
ସିଏ ଯୋଉ ପ୍ରାଇଭେଟ ହଷ୍ଟେଲରେ ରହିଲା ନାଇଁ କି ବର୍ଷ ଟା ସେ ସବୁଦିନେ ପା ସେ ହୋଟେଲ ରୁ ଖାଉଛି। ସେଇଠି କେତେ ମାସ ଏ ଖାଇଲେ ଦି ମାସ ଖଣ୍ଡ ରୋଷେଇ କରି ଖାଇଥିଲେ।
ହଁ ହଉ।
ହାତରେ ରୋଷେଇ କରିକି ତାପରେ ତା ବ୍ୟସ୍ତ ହେଲା କଲା ବୋଉ ଯୋଉ କେହି କରୁନାହାଁନ୍ତି ସେ ଯୋଉ ଚାରିଜଣ ପିଲା ସାଙ୍ଗ ହେଇକି ରହିନାହାଁନ୍ତି କି ଗୋଟେ ରୁମରେ ସେମାନେ କିଛି କଲେ ନେଇଁ ଇଏ ସବୁ କଲା ତ ତାକୁ ଟିକେ କଷ୍ଟ ହେଲା କରିବାକୁ ଆଉ ପାଠ ପଢି ପାରିଲାନେଇ କହିଲା ମୁଁ ରୋଷେଇ କରିକି ଆଉ ଖାଇବିନି ମୁଁ ହୋଟେଲ ରୁ ଆଣିକି ଖାଇବି। ତାର ହୋଟେଲରୁୁ ମାସକୁ ବା ପଇସା ଦିଏ ଆଉ ମିଲ୍ ହିସାବରେ ଆଉ ଯେତେଟା ମିଲ୍ ଖାଇଥିବ ତାର ସେଇ ଅନୁସାରେ ପଇସା ମାସ ଶେଷରେ ସିଏ ଦବ ଆଉ
ହୁଁ।
ଆଉ କୌଣସି ହାତ ରୋଷେଇ କରିକି ଖାଉଛି କି ଯାହା ଜଳଖିଆ ତାଙ୍କର କରିକି ଖାଆନ୍ତି ଗ୍ୟାସ ଗୋଟେ ରଖିଛନ୍ତି ତାଙ୍କ ରୁମ ରେ ସେ ଜଳଖିଆ ଯାହା କରିକି ଖାଆନ୍ତି ଆଉ ନହେଲେ ତାର ରୋଷେଇ ସେଇ ନାଇଁ ମିଲି ଆଣିକି ଖାଏ ରୁ ହୋଟେଲରୁୁ। ସେ ନିଶ୍ଚିନ୍ତ ଦେଇ ଯାଆନ୍ତି ପାର୍ସଲ ଆଉ ଘରେ।
ଆଉ ଭଲ କଲ ଆଉ। ହଁ।
ହଁ ଏ ବର୍ଷ ତା ମନ ମନ ଧରିଗଲା କହିଲା ଆଉ ରହିବିନେଇ ଆଜି କହୁଥିଲା କହିଲା ବୋଉ ଏଥର ଏଇ ବର୍ଷ ଟା ଆଉ ମୋର ସରିଗଲା ଲୋ ଆଉ ଏଥର କଲେଜ ହଷ୍ଟେଲରେ ରହିବି ମୁଁ କହିନି ହଉ ତୋ ଇଚ୍ଛା ତୋ ଇଚ୍ଛାରେ ତ ତୁ ଯାହା ଇଚ୍ଛା କରୁଛୁ ସେମିତି କରୁଛୁ ଆଉ ଆମର କଣ ଅଛି।
ହୁଁ ପୁଅ ଯେହେତୁ ତମର ଗଲ୍ଲା।
ହଁ ନାଁ ଲୋ ଝିଅ ପୁଅ କଣ ଝିଅ କଣ ତାଙ୍କ ଇଚ୍ଛା ଯୋଉଟା ହବ ସେଟାକୁ ଆଉ ଆମେ ଆଉ କଣ କରିପାରିବା ମନା କଲେ କଣ ସେ ମାନିବେ କି। ଛୋଟ ଯେତେବେଳେ ହେଇଥିଲେ ତାଙ୍କ ଭଲକି ବୁଝେଇକି ତାଙ୍କୁ ଅଟକେଇ କି ରଖିବୁ ଆଉ ଏଇନେ ବା ସେମାନେ ବଡ ହେଇଗଲେ ଆଉ ଯୋଉଟାକୁ ଇଚ୍ଛା କରିବେ ସେ ସେଇ କାମ ଟା କଲା ପର୍ଯ୍ୟନ୍ତ ତାଙ୍କର ଲକ୍ଷ୍ୟ ଆଉ ବନ୍ଦ କନେ କଣ ରହିବେ କି।
ହଁ। ହଁ ହଁ ଆଉ ଏବେ ତାହେଲେ ରୁହ ଆଉ ଯାଏ ପୁଅଟା
ଝିଅ ରଖ। ରହୁଛି ଆଁ ହଁ।